ହାଲୋ।
ହ୍ୟାଲୋ।
ହୁଁ ଜୟ ଗୁରୁ।
ଜୟ ଗୁରୁୁ। କଣ କରୁଛ?
ହଁ, ଏବେ ତ କାମ ସାରିକି ବସିଛି ଆଉ।
ଓହୋ ଖାଇସାରିଲଣି? ମୁଁ ମୋ ସାଙ୍ଗ ଘରକୁ ଟିକେ ଆସିଥିଲି ଆଉ।
ଆଚ୍ଛା। ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାବା ମାମା ଦାଦା ଖୁଡି ଭାଇ ଭଉଣୀ ଆମେ ସବୁ ଆଉ।
ଉଁ ହୁଁ। ଆଜି ସକାଳେ କଣ ଖାଇଥିଲ?
ସକାଳେ ସୁଜି ଟିକେ ଖାଇଥିଲି ଆଉ। ତମେ ଖାଇ ସାରିଲଣି?
ହଁ ଖାଇ ଖାଇଥିଲି ସକାଳେ ରୁଟି ଆଉ ଭଜା।
ଅ ହଁ।
ଆଉ ତମ ଘର ରୋଷେଇ ଆଜି ସରିଲାଣି। ବେଳା ପାଇଁ ରୋଷେଇ ସରିଲାଣି। ଭାତ, ଡାଲି ଉଁ ପନିର୍ ତରକାରୀ ମି ମିଲମୀକର କଷା ରୋଷେଇ ହେଇ
ଆଉ ତମ ଘରେ କଣ ରନ୍ଧା ହେଇଚି?
ଆମ ଘରେ ତ ମୁଁ ଆଜି ପଳେଇ ଆସିଚି ମୋ ସାଙ୍ଗ ଘରକୁ ଏଇଟି ତ ଅଛି ଏବେ ଖାଇକି ଯିବି ଉପର ବେଳିଆ ଆଉ।
ହୁଁ ହୁଁ। ଆଉ ଘରେ ସମସ୍ତେ କଣ ସବୁ କଣ କରନ୍ତି?
ଘରେ ସମସ୍ତେ ମୋ ମାମା ତ ସେମତି ହାଉସ୍ ୱାଇଫ। ଆଉ ସେମାନେ ବାବା ଦାଦା ଯାହା ବାହାରେ କାମ କରୁଛନ୍ତି ଆଉ।
ଅ ହଁ। ଆଉ ବାଇରେ ରେ କଣ କଣ ଗଛ ସବୁ ଲଗା ହେଇଚି?
ବାରିରେ ଏମତି ଫୁଲ ଗଛ ଯାହା ଯେମିତି ଲଗା ହେଇଚି ଆମର ଏପଟେ ତ ବେଶୀ ମାଙ୍କଡ ଯେ କିଛି ହେମିତି ପନିପରିବା ଚାଷ କରାହଉନି। ହେମତି କିଏ ଜଣେ ଦି ଜଣ ଯଦି କରୁଛନ୍ତି ଲୋକମାନେ ଚାଷ, ବେଶୀ ଏପଟେ ଆଉ କରୁନାହାନ୍ତି ଆଉ। ଶାଗ, କୁବି ଧନିଆ ପତ୍ର ଏଇରା ଆଉ।
ଆଉ ତମେ କଣ ଚାଷ କରିଚ ସେପଟେ?
ଆମ ବାରିରେ ଫୁଲ ଗଛ ପନିପରିବା ସବୁ ଲଗାହେଇଚି। ଫୁଲ ଯେମିତି ଟଗର ଫୁଲ, ମନ୍ଦାର ଫୁଲ, ଗେଣ୍ଡୁ, ମଲ୍ଲୀ ଏସବୁ ହେଇଚି। ଆଉ ପରିବା ଭିତରୁ ବାଇଗଣ ଭେଣ୍ଡି, କଲରା, କାଙ୍କଡ, ଆଳୁ ଏସବୁ ଗଛ ଲଗାହେଇ
ଅ ହଁ। ଆଉ ବର୍ଷା ସିଆଡେ କେମିତି ହଉଚି?
କଣ କହିଲେ?
କହିଲି ବର୍ଷା ସିଆଡେ କେମିତି ହଉଚି?
ବର୍ଷା ତ ଏବେ ହଉ ବର୍ଷା ଏବେ ହଉନି। ଆଉ ଖରା ତ ଭୀଷଣ ଖରା ହଉଚି। ଆଉ ଖରା ତ ବାହାରକୁ ବାହାରି ହଉନି ବାହାରକୁ ବାହାରିଲେ ଯେମ୍ ମତେ ନିଆଁ ପାଖରେ ଠିଆ ହେଲା ଭଳି ଲାଗୁଛି। ଆଉ ଆପଣଙ୍କ ଆଡ଼େ ଖରା କେମିତି ହଉଛି?
ହଁ ଏବେ ତ ଏଇ ତିନି ଚାରି ଦିନ ହେଲାଣି ଖରାଟା ଟିକେ ବଢିଛି ତା ପୂର୍ବରୁ କାଆଁଳିଆ ପାଗ କରିଥି ବର୍ଷା ଟିକେ ହେଉଥିଲା, ଥଣ୍ଡା ଲାଗୁଥିଲା।
ହ
ଏବେ ତିନି ଚାରି ଦିନ ହେଲାଣି ଜୋରସେ ଖରା ଟା ବଢିଛି ଗରମ ବି ବେଶୀ ଲାଗୁଛି।
ହଁ ହଁ, ଆଉ ରଜରେ କୁଆଡେ ସବୁ ବୁଲିବାକୁ ଯାଇଥିଲେ?
ରଜରେ ସବୁ ଭାବିଥିଲୁ ପ୍ଲାନ୍ କରିଥିଲୁ ଯିବୁ ବୋଲି ସବୁ ଗାଁକୁୁ, ସମସ୍ତେ ହଷ୍ଟେଲରେ ରୁହନ୍ତି ନା ସାଙ୍ଗମାନେ। ତ ସମସ୍ତେ ଯୋଉ ଗାଁକୁ ଆସି ହେଲେ ଭାବିଥିଲୁ ଯିବୁ ବୋଲି ବୁଲି ଯେ, ତାପରେ ସେମାନେ ସବୁ ଖରା ଯୋଗୁ କିଏ ଅଧା ହଁ କଲେ ମନା କଲେ। ତ ପୁଣି କ୍ୟାନ୍ସେଲ ହେଲା ଆଉ।
ହୁଁ ହୁଁ
ନାଇଁ ଯାହା ଗାଁ ରେ ଯେମିତି ଉତ୍ସବ ଯାହା ହଉଥିଲା ଆଉ।
ହୁଁ, ଭଲ। ଆଉ ଏଠିତ ର ଏଠିତ ରଜ ବହୁତ ଭଲ ଭଲ ଭାବରେ ପାଳନ କରଛନ୍ତି। ଆଉ ଝିଅ ମାନେ ସଜବାଜ ହେଇକି ଦୋଳି ଖେଳିବାକୁ ଯାଆନ୍ତି। ଘରେ ତ ଜାଣିଥିବେ ସ୍ତ୍ରୀ ଲୋକମାନେ ରୋଷେଇ ନ ନ ସାରିଲେ ତ କୁଆଡେ ଯାଇପାରିବେ ନାହିଁ। ସବୁ ବିଭିନ୍ନ ପ୍ରକାର ମି ମିଠା, ପିଠା ସବୁ ରୋଷେଇ ରୋଷେଇବାସ ହୁଏ। ତ ରଜ କହିଲେ ତ ଝିଅ ମାନଙ୍କର ହଉଛି ରଜ। ଆଉ ରଜଟା ଏଇଠି ବହୁତ ବିଭିନ୍ନ ପ୍ରକାରର ଦୋଳି କରାହେଇଛି ତ ସେମାନେ ଖେ ଖେଳିବାକୁ ଯାଆନ୍ତି, ଏଠି ଏମିତି ରଜ ପାଳନ କରାଯାଏ ଆଉ।
ହୁଁ ହୁଁ ହୁଁ, ଆମର ବି ତ ଗାଁରେ ସେମିତି ହଉଥିଲା ଆଗରୁ। ସେ କିନ୍ତୁ ଏଇ ଦି ବର୍ଷ ହେଲାଣି ଟିକେ ଭଲସେ କରାହେଉଛି ଏମତି ଯେମତି ପିଲାମାନଙ୍କ ଭିତରେ ପ୍ରୋଗ୍ରାମ ହଉଛି ଲାଷ୍ଟ ଦିନ ଯୋଉ ରଜ ଚାରିଦିନ ଯୋଉ ଦିନ ସେଦିନ ପ୍ରାୟ ଦିଆ ହଉଛି ଭଗବାନଙ୍କର ଏମିତି ହୁଳହୁଳି। ଛୋଟ ଛୁଆମାନଙ୍କ କୁଇଜ୍ କମ୍ପିଟେସନ୍। ଏଇରା ସବୁ ହଉଛି ଆଉ ପିଠିରେ ଯୋଉ ଦୁଇ ଜଣ ଏମିତି ମିଶିକି ବେଲୁନ ଧରିକି ଯିବେ ଫାଷ୍ଟ, ସେକେଣ୍ଡ ଏଇରା ସବୁ ଏମିତି ଦିଆ ହଉଛି ପ୍ରାଇଜ୍, ଝୋଟି, ମୁରୂଜ ଏମିତି ସବୁ ଗାଁରେ ପ୍ରାୟ ଏବେ ରଜକୁ ଏମିତି ହେଇଗଲାଣି। ଆମର ବି ଏମତି ହଉଛି ଆଉ।
ଆ ତା ଆଉ ଚାଲନ୍ତୁ ରଥଯାତ୍ରା ପୁରୀ ଦେଖିବାକୁ ଯିବା।
ହୁଁ ହୁଁ ଯିବା ଯେ, ଏ ଯୋଉ ଖରା ଯୋଗୁ ତ ଆଉ ତାପରେ ପୁରୀରେ ବହୁତ ଭିଡ। ରଜ ପର୍ବରେ ତ ସବୁ ଗୋଟେ ଗୋଟେ ପର୍ବ ସବୁ ହୁଏ ଜଗନ୍ନାଥଙ୍କର ସବୁ ଭିଡ ଦେଖି କଣ ହଉଛି। ମୋ ମାମୁଁ ଘରେ ବି ହଉଛି ତ ରଥଯାତ୍ରା ତ ଭାବିଛି ସେଠିକି ଯିବା ଆଉ।
ହୁଁ ରଥଯାତ୍ରା ରେ ଚାଲନ୍ତୁ ପୁରୀ ଗଲେ ବହୁତ ମଜା ଲା ଆର ବର୍ଷ ଯିବା ପାଇଁ ବାହାରିଥିଲେ ତ କିଛି ଅସୁବିଧା ଥିଲା ତ ଯାଇପାରିନୁ, ତ ଏଇ ବର୍ଷ ବାହାରନ୍ତୁ ଯିବା ରଥଯାତ୍ରା। ବୁଲିକି ଆସିବା ଆଉ।
ହୁଁ, ହଉ ଯିବା ତାହେଲେ ଆଉ। ଆପଣଙ୍କ ଗାଁରେ ହୁଏକି ନାହିଁ ରଥଯାତ୍ରା।
ହୁଁ ରଥଯାତ୍ରା ବହୁତ ଭଲ ହୁଏ। ତ ଆମର ତ ନିଜର ମାଉସୀ ଘର ହେଇଛୁ। ତ ନଅ ଦିନ ଆମ ଘରୁ ଭୋ ଗ ସକାଳେ ଆଉ ସନ୍ଧ୍ୟାରେ ଭୋଗ ଯାଏ। ଭଲ ଭଲ ଭାବରେ ରଥଯାତ୍ରା ପାଳନଟେ କରନ୍ତି। ଆଉ ଆସିବେ ଆପଣ ଆମ ଆମ ଗାଁକୁ ରଥଯାତ୍ରା ଦେଖିବାକୁ।
ହଁ ହଁ ଯିବା। ଆମର ତ ଏଠି ହଉନି। ଆମର ଲୋକମାନେ ଜଗନ୍ନାଥ ମନ୍ଦିର ଆମ ଗାଁରେ ନାହିଁ। ଟେ ପାଖ ଗାଁ ର ହୁଏ। ଆମେ ସେଠିକି ଯାଉ ରଥ ଟାଣିବା ପାଇଁ।
ଆଉ ଘରେ ଆଜି କଣ କଣ ରୋଷେଇ ହେଇଚି?
ହୁଁ ଘରେ ଆସିଛି ତ ସାଙ୍ଗ ଘରକୁ କିଏ କଣ କହୁଥିଲା? ହଁ କଣ ବନେଇନ୍ତି ବୋଧେ ମୁଁ ଜାଣିନି ତ ଠିକ୍ ସେ ଏବେ ପହଞ୍ଚିଲି। ଟିକେ ହେଲା ପହଞ୍ଚିଯିଵିତ। ଆଉ ଆମ ଘରେ ଆଜି ବନା ହେଇଛି ଦ୍ୱି ପହରେ ମୁଁ ଖାଇଥିଲି ସକାଳେ ଯାହା ପଖାଳ ଆଉ ବନା ହେଥିଲା। ଲା କଣ ଟା କହନ୍ତି? ଜହ୍ନିମ ଜହ୍ନି ବନାହେଇଥିଲା ଆଉ ବନ୍ଧାକୋବି ବି ଭଜା ବନାହେଇଥିଲା। ପଖାଳ ଖାଇକି ଆସିଥିଲି। ଆପଣ ପଖାଳ ଖାଆନ୍ତି ନା ନାହିଁ?
ହୁଁ ପଖାଳ ତ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ। ତ ପଖାଳ ତ ଆମେ ନିଶ୍ଚୟ ଖାଉ। ପଖାଳ ସହିତ କୁ ବାଇଗଣ ପୋଡ଼ା ପୋଡ଼ି ଏସବୁ ହେଲେ ଖାଇବା ବହୁତ ଭଲ ଲାଗେ।
ହୁଁ ହୁଁ।
ହୁଁ। ଆଉ
ଆପଣଙ୍କ ଘରେ କିଏ କିଏ ରହୁଛନ୍ତି ଯେ?
ଅ ଶାଶୁ, ଶ୍ୱଶୁର, ଯା, ଦେଢ଼ଶୁର, ଭଣଜା। ମୋର ପୁଅ ଦି ଇଂଏ ପୁଅ ଦୁଇ ଜଣ ଆମେ ସବୁ ରହୁଛୁ ଆଉ।
ହଁ ତାହେଲେ ଆପଣଙ୍କର ଜଏଣ୍ଟ ଫ୍ୟାମିଲି ଆଉ।
ହୁଁ ଆମର ଜଏଣ୍ଟ ଫ୍ୟାମିଲି।
ଆଉ ଫ୍ୟାମିଲି ସହ କୁଆଡେ ଏମିତି କଣ, କଣ ଜାଗା ସବୁ ବୁଲି ଯାଇଛନ୍ତି?
ହୁଁ ଫ୍ୟାମିଲି ସହ ତ ବିଭିନ୍ନ ଜାଗାକୁ ବୁଲି ବୁଲିବାକୁ ଯାଉ। ହଁ ଯେମିତି ଆମର ଅଛି ଦେଓଘର ଅଛି। ପୁରୀ ଅଛି। ପୁରୀରେ ଯାଉ, ଦେଓଘର ଯାଉ, ଏବେ ତ ଆମେ ଫ୍ୟାମିଲି ଯାଇଥିଲୁ ଡେରଜେଙ୍ଗ ଡ୍ୟାମ ଯାଇଥିଲୁ। ହ ଡେରଜ୍ୟାଙ୍ଗ ଡେନ ଡ୍ୟାମ ରେ ବହୁତ ମଜା କଲୁ। ସେଇଠି ବୋଟିଂ ବିଭିନ୍ନ ପ୍ରକାର ବୋଟିଂ ବୋଟିଂ କରି ବହୁତ ମସ୍ତି କଲୁ। ଆଉ ମସ୍ତି ସାରି, ହଁ ଫ୍ୟମିଲି ସହ ଯାଇଥିଲୁ।
ହଁ ହାଁ।
ଓ ଲକ୍ଷ୍ମୀ ପୂଜା କଣ ଗୋଟେ କେମିତି କଣ ପାଳନ କରୁଛନ୍ତି?
ତଳ ଡ୍ୟାମ ନାଟା ଯେ ସେମିତି ଯାହା ମେଢ ବନା ହୁଏ। ପୂଜା ହୁଏ। ତାପରେ ଶେଷ ଦିନ ଯେମିତି ସବୁ ଏଁ ଡିଯେ ଏମିତି ବକ୍ସ ବଜେଇକି ଗାଁଟା ସାରା ବୁଲେଇଥାନ୍ତି। ମୂର୍ତ୍ତି ତାପରେ ଆମର ଗୋଟେ ନଦୀ ଅଛି। ବ୍ରାହ୍ମଣୀ ନଦୀ ଯାଇ ତ ତାପରେ ନଦୀ ଡ୍ୟାମ ନେଇକି ବସେଇନି ଜାଣିଛ ଆଉ
ଆଚ୍ଛା।
ହୁଁ।
ରଜରେ ରଜରେ ସବୁ ଏମିତି ସବୁ ପାଳନ କରିଛନ୍ତି ଲକ୍ଷ୍ମୀ ପୂଜା ବି ବହୁତ ବହୁତ ଭଲ ଭାବରେ ହଉଛି ଆଉ।
ହଁ ଆପଣଙ୍କ ଆଡେ ସିଆଡେ ଲକ୍ଷ୍ମୀପୂଜା ହୁଏ।
ହୁଁ ଲକ୍ଷ୍ମୀ ପୂଜା ବହୁତ ଭଲ ହଉଛି ଆମେ ବି ଦେଖିବାକୁ ଯାଉ ସପରିବାର ଯାଉ ଦେଖିବାକୁ ଯାଉ।
ଓହୋ ଆପଣଙ୍କର କୋଉ ଡିଷ୍ଟିକ ପାଖାପାଖି ଗାଁ କି?
ଆମର ଆମର ତ ଏଇଟା ଆମର ଅନୁ ଅନୁଗୁଳ ପଟେ ଢେଙ୍କାନାଳରେ ଭଲ ହୁଏ ଲକ୍ଷ୍ମୀ ପୂଜାଟା।
ହଁ। ଆମର ବି ଏପଟେ ଢେଙ୍କାନାଳ ଆମର ଡିଷ୍ଟ୍ରିକଟ ଯେ ଆମେ ହେଲେ କେବେ ଦେଖି ଦେଖି ଯାଇନୁ ଆଉ ଲଷ୍ମୀପୂଜାଟା କେବେ ଦେଖି ଯାଇନୁ ଆମର ଏଇ ଡିଷ୍ଟିକ ରେ ଯାଉ ଢେଙ୍କାନାଳ ଡିଷ୍ଟିକ୍ ରେ।
ଆଉ ଘରେ ଦାଦା ଖୁଡି ସବୁ କଣ କରନ୍ତି?
ହୁଁ ସେମାନେ ସମସ୍ତେ ମୋ ଖୁଡି ତ ଏମିତି ଟ୍ୟୁସନ କରନ୍ତି। ଦାଦା ସି ତାଙ୍କର ଏଲାଇସ ଯେ ସେ ସେଠି ରୁହନ୍ତି ଆଉ ଅନୁଗୁଳରେ ସେଠି ରହି କାମ କରୁଛନ୍ତି ଆଉ। ବେଳେ ବେଳେ ଗାଁକୁ ଆସନ୍ତି ବୁଲି।
ହୁଁ ଆପଣ ସାଙ୍ଗସାଥିଙ୍କ ସହିତ କୁଆଡେ ବୁଲିବାକୁ ଯାଆନ୍ତି?
କଣ କହିଲେ?
ସାଙ୍ଗସାଥିଙ୍କ ସହିତ କୁଆଡେ ବୁଲିବାକୁ ଯାଆନ୍ତି?
ହୁଁ ଆମେ ତ ସବୁ ସାଙ୍ଗ ମାନେ ବାହାରିଚୁ ଏଇଥିର ନା ଆମ ଗାଁରେ ମାନେ ଛୋଟ ରୁ ପଢ଼ୁଥିଲୁ ସମସ୍ତେ ଭାବିଛୁ ସବୁଥର ଭୁଜି କରୁଛୁ ନୂଆବର୍ଷକୁ ଏଥିର ବି ନୂଆବର୍ଷ କୁଆଡେଗୋଟେ ଯିବୁ?
ହଉ ହେଲେ ସାଙ୍ଗସାଥିଙ୍କ ସହିତ ବହୁତ ମେଞ୍ଜୟ କରୁଛନ୍ତି ଆଉ।
ହଁ।
ଆ ହୁଁ ଆମେ ତ କୁଆଡେ ଏବେ ବୁଲିବାକୁ ଯାଇ ଯାଇ ହଉନି କାହିଁ କାଁ ଖରା ତ ସାଙ୍ଗରେ ଛୁଆମାନଙ୍କୁ ଧରିକି କୁଆଡେ ଯିବା ପାଇଁ ବି ଇଚ୍ଛା ହଉନାହିଁ। ତ ଚେଷ୍ଟା କରିବୁ ଥଣ୍ଡା ପାଗ ହେଲେ ପରିବାର ବୁଲିବାକୁ ଯିବୁ ଆଉ।
ହଁ ଖରା ଟା ହଉଛି ଏଇ ଖରାରେ ବି ବୁଲିଲେ କିଛି ଦେଖି ପାରିବନି କି ମାନେ କିଛି ଗୋଟେ ମସ୍ତି ଲାଗିବନି ଯୋଉ ଖରା ହଉଛି।
ହଉ ଆପଣ ତାହେଲେ କଣ କରନ୍ତ?
ହଉ ତାହେଲେ ମୁଁ କଣ କରୁଛି ପରେ କେତଲେ କଥା
ହଁ।